ଏ ଏବେ ଏଇ ଖାଉଥିଲି ଆଉ।
କଣ କଣ ଖାଇଲ କି?
ଖାଇସରିଲେଣୀ କୁହନ୍ତୁ। ଏ ଖାଉଥିଲି ରୁଟି ରୁଟି ଭଜା ହେଇଥିଲା ଯେହେତୁ ଆଜି ମଙ୍ଗଳବାର। ସେଥିପାଇଁ ଆଜି ରୁଟି ଭଜା ହେଇଥିଲା।
ଆଜ୍ଞା ଏ ଆପଣ ଆଣି ଧିଅ କେମିତି ଅଛି?
ହଁ ମୋ ଦେହ ବହୁତ ଭଲ ଅଛି ଯେହେତୁ ନାଇଁ ଦେହ ଟିକେ ଖରାପ ରହୁଛି। କହିବ ନାଁ ଏବେ ଯଉ ଋତୁ ଋତୁ ପରିବର୍ତ୍ତନ ହେଉଛି ଯେହେତୁ। ମୋ ଦେହ ଟିକେ ଅ ଅସୁସ୍ଥ ଅସୂତ ରହୁଛି ଜର ଥଣ୍ଡା ମୁଣ୍ଡ ବିନ୍ଧା ଟିକେ ହେଉଛି ଆଉ। ଆଜ୍ଞା ଔଷଧ ଆଜ୍ଞା ଔଷଧ ନେଇ।
ଆଜ୍ଞା।
ଆଜ୍ଞା କୁହନ୍ତୁ।
ଏବେ ଏବେ ଘରେ କେମିତି ଏ ଘରେ କେମତି?
ଆଜ୍ଞା ବହୁତ ଖୁସିରେ ଭଲ ଅଛନ୍ତି କୁହନ୍ତୁ।
ଆଉ ଘରେ ଦେହ କେମିତି ଅଛି ଘରେ?
ହାଲୋ!
ଆଜ୍ଞା।
ଆଜ୍ଞା, ଆପଣ ବା ଆପଣ ଯଦି ଆପଣଙ୍କର ଟିକେ ଭଏସ୍ ଟା କଟୁଛି ବୋଧେ।
ଆଜ୍ଞା, ଶୁଭିଲା କି?
ହଁ, ଆସିଲା ବ
ଆଜ୍ଞା କୁହନ୍ତୁ।
ହୁଁ, ହୁଁ, କୁହ ଆଜ୍ଞା ଯୋଉ କହୁଥିଲି ଆପଣ
ଆଜ୍ଞା।
ଏ ଗାଁରେ ଆଜ୍ଞା, ଆପଣଙ୍କ ଗାଁରେ ଗୋଟେ ଖେଳ ପଡିଆଟି ଅଛି ମୁଁ ଯାଇଥିଲି କିଛି ଦିନ ତଳେ।
ଆଜ୍ଞା।
ଆଜ୍ଞା, ସେଇ ଗାଁ ଖେଳ ପଡିଆଟି ଆ ବହୁତ ଟିକେ ମାନେ ଆ ଖଦଡ ମଦଡ ଅଛି, ଯେହେ
ଆଜ୍ଞା ଏବେ ଖଦ୍ ଆଜ୍ଞା ଆପଣ ଆସିଥିଲେ ଏବେ ଏବେ ଠିକ ଣି ଖେଳ ପଡ଼ିଆ ଏବେ ଖେଳ ହେଉଛି। ଡେଲି ଆମର ଚାରିଟା ବେଳେ ଖେଳ ହେଉଛି। ହୁଁ, ସେ ହ ଟି ଆମର ଟୁର୍ଣ୍ଣାମେଣ୍ଟ ହେବ ବୋଲି କଥା ହେଇଛନ୍ତି। ସବୁ ଆମ ସାଙ୍ଗ ଛୁଆମାନେ ଆପଣ ଆସିବେ ଖେଳିବାକୁ।
ଆ ଆଜ୍ଞା ମୁଁ ନେ ଆପଣ ଯଦି ଆପଣ ଯଦି ଡାକିବେ ମୁଁ ଯିବି।
ଆମେ ଡାକୁଚୁ ଆପଣ ଆସନ୍ତୁ ଆପଣ ଆମ ସହିତ ଖେଳିବେ।
ହଁ ନିଶ୍ଚିନ୍ତ ଯିବି ନିଶ୍ଚିନ୍ତ ଯିବି।
ଆପଣ ଆସିବେ ଆପଣ ସାଙ୍ଗମାନେ
ଆଜ୍ଞା ନିଶ୍ଚିନ୍ତ ଯିବି ଆପଣଙ୍କ ପ୍ରିସ୍ ଚି ମତେ ପୂର୍ବରୁ ଭଲ ନ ଭଲ ଲାଗୁନଥିଲା। ଯେହେତୁ ଏବେ ମୁଁ ନିଶ୍ଚିନ୍ତ ଯିବ୍ ପ୍ରଥମ ଦେଖିବି ଆପଣଙ୍କର ପା, ଆ, ପଡିଆ ଟି କିପରି। ଆ ଠିକ୍ ହେଇଛି କିମ୍ବା ଆଉ ଉ, ଖରାପ ଅଛି। ଦେଖିଲା ପରେ ମୋତ ଯଦି ଭଲ ଲାଗିଲା ମୁଁ ଯିବି ଖେଳିବି ଟିକେ ଏବଂ ବହୁତ ସମ ଟିକେ ମୁଁ ଏବେ ମଧ୍ୟ ଯୋଉ ସୋସିଆଲ ମିଡିଆ ଆପଣ ଜାଣିଥିବେ ସୋସିଆଲ ମିଡ଼ିଆ ଟିକେ ବହୁତ ବେଶୀ ଦାନ ଦଉଚି ଯେହେ ଯାହା ଫଳରେ ମୋ ଆଖି ଗୁଡିକ ଖରାପ ହେଇ ଲାଗିଲାଣି ଟିକେ ଟିକେ ଏବଂ ଆଉ ଏଇ ଯେହେତୁ ଫୋନ ବେଶୀ ବ୍ୟବହାର କରୁଚି। ସେଥିପାଇଁ ଟିକେ ଖରାପ ହଉଚି। ଆଜ୍ଞା ମୁଁ ସେ ତ ସେଠି ସେଠି ଆଜ୍ଞା ଆଜ୍ଞା ସେଥିପାଇଁ ମୁଁ ଭାବୁଚି ଟିକେ ଯିବି। ଆପଣଙ୍କ ପଡ଼ିଆ ଟିକେ ଖେଳା ଖେଳି କରିବି ଆଉ ଖେଳା ଖେଳି କଲେ ମୁ ଆଜ୍ଞା ସେଥି
ଆଜ୍ଞା ଆପଣ ଆସନ୍ତୁ ଫିଲ୍ ଆମ ପଡ଼ିଆରେ ପୁରା କାମ ଅଧେ ହେଇଛି। ପୁରା ପ୍ଲେନ୍ କରିଦେଇଛୁ ଦ ଆମର ଖେଳ ହେଉଚି ଚାରିଟା ବେଳେ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଭାବିଛନ୍ତି କି ମାନେ ଇଏ ଖେଳ ହେବ ଆପଣ ଆସିବେଯଦି ଆପଣଙ୍କ ନାଁଟା ହିଁ ଦେବି। ଆପଣ ସାଙ୍ଗମାନେ କରିବେ ଯଦି ଆପଣ ସାଙ୍ଗମାନେ ହିଁ ନାଦେବି।
ଆପଣ କିଛି ଦିନ ଟିକେ ସୋସିଆଲ ମିଡ଼ିଆରେ ଗୋଟେ ଫଟୋ ଟି ପକେଇଥିଲେ। ମୁଁ ସେ ଫଟୋ ଟି ଦେଖିଲି ଆପଣଙ୍କ ଫଟୋ ଟି ଭଲ ଲାଗିଲା ଆ ଆପଣ ବଜିଟିକୁ କରିଚନ୍ତି ଆ ସେ ସେ ପରି ଭଲ ଲାଗିଲେ ଆପଣ ଏ ବା ଶରୀରର ଅଙ୍ଗ ଗୁଡ଼ିକ ଆ ଶରୀର ଗୋଟି ଶରୀର ଟି ଭଲ ଲାଗିଲା ଯେହେତୁ ଆପଣ କେଉଁଠି କରୁଛନ୍ତି ବୋ ଦେ ରାସାୟନିକ ମାନେ ରାସାୟନିକ ମାନେ ଆପଣ ଜିମ୍ କୋଉଠି କ
ଆଜ୍ଞା ମୁଁ ଆମ ଚଣ୍ଟିଖୋଲ ଛକରେ କରିୁଛି ଜିମ୍। ଆଜ୍ଞାା ଜିମ୍ ଯାଉଚି ଆଜ୍ଞା ମୁ ଯାଉଚି ସକ ସକାଳୁ ଯାଉଚି ସକାଳ ଉ, ପାଞ୍ଚଟାରୁ ଯାଉଚି ଜିମ୍। ପାଞ୍ଚଟ ର ପାଞ୍ଚଟ ରୁ ସାତଟା ଆଙ୍କେ ସାତଟା ପର୍ଯ୍ୟନ୍ତ ଆମେ କରୁଛୁ।
ଦୁଇ ଘଣ୍ଟା ଆଜ୍ଞା। ଆଜ୍ଞା ଆଉ ଦୁଇ ଘଣ୍ଟାରେ ଆପଣ କେତେ ପଇସା ନଉଛନ୍ତି ଆଉ କଣ ସେ
ଆଜ୍ଞା ସେ ନେଉଛନ୍ତି ଫାଷ୍ଟଟେ ଆସିବ ଆଣିଛନ୍ତି ନେଉଛନ୍ତି ଫାଷ୍ଟ ପାଞ୍ଚହ ଟଙ୍କା ଫାଷ୍ଟ ତିନି ମାସ କରିବ ଦୁଇ ହଜାର ଟଙ୍କା ହିଁ ନେବେ। ଆପଣ ଆସିବେ ଯଦି ଆମେ କରିଦବୁ ଆପଣ ଏକା ଆସିବେ କହିବେ ମାସେ ପାଇଁ ଗୋଟେ ଇଏ ପାଇଁ କରିବେ ତମେ ଗୋଟେ ପାଞ୍ଚହ ଟଙ୍କା ଆଣିଦେବେ। ଗୋଟେ ଇଏ ସେ କରିକିଯିବେ ମାସେ।
ଠିକ୍ ଅଛି, ଆପଣଙ୍କ ବଡି ଟି ଭଲ ଲାଗି
ଆଜ୍ଞା, ଆଜ୍ଞା, ଆପଣ ଆସିବେ, ଆପଣ ଆସିବେ ଯିବି।
ଆଜ୍ଞା, ମୁଁ ଭାବୁଛି କିଛି ଦିନ ମଧ୍ୟରେ ଆପଣଙ୍କୁ ଯିବି ଜଏନ୍ କରିବି।
ଆଜ୍ଞା, ଆସିବେ ମୋତେ କଲ୍ କରିବେ, ମୁଁ ଆମ ସାଙ୍ଗତ କଥା ଯେଉଁ, କଥା ହେବି। ଆପଣଙ୍କୁ କହିବି, କାଲିଁ କାଲି ଯିବି କାଲି ଯିବି ଯିବି ହଁ କଥା ହେବି, ଆପଣଙ୍କୁ କଲ୍ କରିକି ହିଁ ଜଣେଇବି
ଆଜ୍ଞା, ଆପଣ ଜିମ୍ ବିଷ କଣ ଜାଣିଛନ୍ତି କିଛି କହୁନାହାନ୍ତି, ଆପଣ କିପରି ପ୍ରୋଟିନ ନଉଛନ୍ତି, କିପରି କେଉଁ ସମୟ କଣ ରଖୁଛନ୍ତି, ଆପଣ ଡିସିପ୍ଲିନ୍ ଯେମତି କଣ କରୁଛନ୍ତି
ଆ ପ୍ରୋଟିନ କିଛି ନଉନି, ପ୍ରୋଟିନ କିଛି ନଉନି, ସକାଳୁ ଯାଉଛି ଖାଲି ପ୍ରିୟର ପକାଉଠୁ ଆଉ ପ୍ରେଟିନ୍ ହିଁ ନେଉଛି ପ୍ରୋଟିନ୍ କିଛି ଇଏ ନାହିଁ ପ୍ରୋଟିନ୍ ନେଲେ ଯାଇଥିବ, ମାନେ ଯା ବଡିଥିବ ଛାଦଦିଲା ପରେ ଜିମ୍ ସବୁ କମିଯିବ।
ଆଜ୍ଞା।
ସେଠୁ, ଆମେ ପ୍ରି ୱର୍କ ନେଇକି ଫ ଯାଉଛୁ ଏକ୍ସରସାଇଜ ଟିକେ କରୁଛୁ, ତାପରେ ଆମେ ପ୍ରି ୱର୍କଆଉଟ୍ ରୋପିକି ଆମ ଇ
ଆଜ୍ଞା, ଆପଣ ସକାଳୁ ପ୍ରଥମେ ଯାଉଛନ୍ତି ଭାରି ମାନେ ଦାନ୍ତ ଘଷି ଯାଉଛ ନା ସେପରି ଯାଉନ୍ତି।
ନାଦନ୍ତ ଘସିକି ଆମେ
ଦାନ୍ତ ଘଷିକି କିଛି ଖାଇକି ନା ଖାଇକିନା ଖାଲି ପେଟରେ ଯାଉଛନ୍ତି?
ନା ମୁଁ ଖାଲି ପେଟରେ ଯାଏ, କେତେବେଳେ ଖାଇକି ଯାଏ।
ଆଜ୍ଞା, ଆପଣଙ୍କ କିଛି ଶରୀରରେ ଅନ୍ୟ କିଛି ଅନୁଭବ ହଉନି, ଆପଣ ଖାଇକି ଯାଉନା କିଛି, ଖାଲି ପେଟରେ ଯାଉଛନ୍ତି, ଟେକାଟେକି କରୁଛନ୍ତି?
ନା ମୁଁ ପ୍ରି ୱର୍କଆଉଟ୍ ଟା ନେଲେ ଝର ଟିକେ ଯୋଉ ଦୁର୍ବଳ ଥିବ, ଦୁର୍ବଳରୁ ଟିକେ ମାରିବା ପାଇଁ ସୁବିଧା ହବ, ମାନେ ଇଏ ରଖିବ। ସେ ପାଇଁ ପ୍ରି ୱର୍କଆଉଟ୍ ନେଇକି ଆମ ମ ମାରୁଛୁ, ଯୋ ମୁଁ ଖାଇକି ହିଁ ଯାଏ ସବୁଦିନ ଖାଇଯାଏ ଯେଉଁ ଖାଲି ପେଟେ ଯାଏ ନା, ଖାଇକି ହିଁ ମୁଁ ଯାଏ। କୋଉ ବେଳେ ମାନେ ବେଳେ ବେଳେ ଖାଲି ପେଟେ ଯାଏ, ଆଜ୍ଞା।
ଏ ଘରୁ ସ୍ନାନ, ଗାଧେଇକି ଯାଆନ୍ତି ନା ଗାଧେଇ ଯାଆନ୍ତିନି?
ନା ମୁଁ ଗାଧେଇକି ଯାଏ ନା, କୋଉ ବେଳେ ବେଳେ ଗାଧେଇକି ଯିବି। ନହେଲେ ନାହିଁ ଗାଧୋଇକି ଯିବିନି। ମାନେ ଏନ୍ତି ଗାଧୋଇ, ଗାଧୋଇ ଗଲେ ସେଠୁ ଯିବ ଆର କରିର ଗଲା ବେଳକୁ ଝାଳ ବାହାରିବ ଫେନ ଆସିକି ପୋଛି ପଛି ସେ ଗା ଧେ ଯାଏନା ଆସିକି ଜିମ ରୁ ୱର୍କଆଉଟ୍ କର କରିକି ଆସିକି ଘରେ ପୋଛି ପାଛି ବି ନହଲେ ଗାଧେଇବି, ଗାଧେଇ ପଡିକି କଣ ଟିକେ ଖାଇବି।
ଜିମ ର କିଛି ସମ୍ପର୍କ ନାହିଁ।
ନାଇଁ ଗାଧେଇବା ସହିତ କିଛି ଜିମ ର
ଆଜ୍ଞା, ମୁଁ ଭାବୁଥିଲି ପ୍ରଥମେ ଗାଧେଇକି କିମ୍ବା ଜିମ୍ କରିବାକୁ ଗଲେ କିଛି ଭଲ ବଡି ବାହାରିବ। କିମ୍ବା ଶରୀର କିଛି ଗଠନ ଭଲ ହବ, ଆଜ୍ଞା।
ସେତେବେଳେ ଆସିଲ ଜିମି ଗାଧୋଇକି ସମ୍ପର୍କ ହିଁ ନାହିଁ।
ଆଜ୍ଞା ଆପଣ ସେଠୁ ଗଲା, ହଁ କୁହନ୍ତୁ କୁହନ୍ତୁ?
ଆଜ୍ଞା, ଆପଣ ଆସିଲେ ମୁଁ ଆପଣଙ୍କୁ ବତେଇଦେବି। କେମିତି କଣ ହେବ, ଆପଣ ଆସିଲେ ଆଉ କଣ ପଛି ମାନେ କହନ୍ତୁ କହିଦେବି।
ଆଜ୍ଞା, ଆପଣ ଏଠୁ ମୁଁ ଗଲା ପରେ, ପ୍ରଥମେ ଏଇଠୁ ଆ ଆପଣ ଦୁଇ ଦୁଇ ଜଣଙ୍କର ଘର କିଛି ଦୂରରେ ଯେହେତୁ ଆପଣ ଯେହେତୁ ଆପଣ ମିଶିକି ଦୁଇ ଗଲେ ସେଠି ପହଞ୍ଚିଲା ପରେ ଆପଣ ପ୍ର କିଛି ଅ ପ୍ରଥମେ ବୁଟ ନେଇଥାନ୍ତ ନା? ସେମିତି ଚପଲ ନେଇକି ଇଏ କରୁ‌।
ଆପଣ ଆସନ୍ତୁ ସେମିତିରେ ଆସନ୍ତୁ ଫାଷ୍ଟେ। ଆପଣ ଯଦି ଚାହିଁବେ ବୁଟ୍ ନେଇକି ବୁଟ୍ ବୁଟ୍ ଚାହିଁ କି ଚାହିଁଲେ ଆସିବେ ମୁଁ ଚପଲ ନ ନେଇକି ମାନେ ଖାଲିରେ ଯାଇ ପାରିବେ ଚପଲ ନେଇକି ଆସିପାରିବେ ବୁଟ୍ ଚାହିଁଲେ ଆସିପାରିବେ ଆପଣଙ୍କ ଇଏ ଉପରେ ଇଏ କରିବେ।
ଆଜ୍ଞା।
ହୁଁ ଆପଣ ଯୋଉ କହୁଥିଲି ହଁ ଯଦି ରୁହନ୍ତୁ ମୁଁ ଟି ଟିକେ ବାର୍ତ୍ତାଳାପ କରୁଛି ଆପଣଙ୍କ ସହ କିଛି ସମୟ ପରେ ଆପଣଙ୍କ ସହ ଗୋଟେ
ଆଜ୍ଞା।
ଆଜ୍ଞା ମୁଁ ଏପଟେ ଟିକେ ମୁଁ ଭାଇଙ୍କୁ କହୁଥିଲି ଆଜ୍ଞା ଶୁଣ ଆପଣ ଜିମ୍ କ ଥିଲେ ଆପଣ ଯୋଉ ଯାଉଛନ୍ତି ଜିମ୍ ଆପଣ ଖାଦ୍ୟ କିପରି କଣ ରଖୁଛନ୍ତି? ଆପଣଙ୍କର ରୁଟିନ୍ ରେ।
ମୁଁ ଖାଦ୍ୟ ରହୁ ସକାଳୁ ଯାଉଛି। ଫାଷ୍ଟେ କଦଳୀ ଖାଇଦେଇ ଖାଲି ପେଟରେ ଥିବାରୁ କଦଳୀ ଖାଇକି ହିଁ ଯାଉଚି। ଖାଲି ପେଟ ରଖୁନି ତାପରେ ସେଠୁ ପ୍ରିୟର କର ମାନେ ଟିକେ ଏକ୍ସରସାଇଜ୍ କରିକି ପ୍ରିୟର କର ନଉଛି। ହେଠୁ ତାପରେ ଏକ୍ସରସାଇଜ୍ ମାନେ ଇଏ କଲି ମାନେ
ଆପଣ ଖାଇବା ଖାଇବା କଣ ଖାଉଛନ୍ତି ଆପଣ ତେଲ ଜିନିଷ ଖାଉନାହା
ନା ମୁଁ ତେଲ ଜିନିଷ ଏତେ ଖାଉନି ମଇଦା ଫଇଦା ଯୋଉ ଫାସ ମାନେ ବା ଜିନିଷ ଏତେ କିଛି ଖାଉନି ଉଁ ଇଏ ହେଇଯିବ ପେଟ ତ ଟିକେ ବାହାରିଯିବ ବାହାରିଯିବ ବୋଲି ଖାଉନି ଆଉ।
ଆଜ୍ଞା ଆପଣ ଧୂମ୍ରପାନ କରୁନଥିବେ ମଦ୍ୟପାନ ମଦ୍ୟପା
ଛି ମୋର ସେଗୁଡା଼ ବାଦ୍ୟ ବାଦ୍ୟ ଅଭ୍ୟାସ ନାହିଁ।
କି ଧୂମ୍ରପାନ କିମ୍ବା ନିଶା ଦ୍ରବ୍ୟ କିଛି ବ୍ୟବହାର କରିକି କରିଲି ତା ଦେରୁ କିଛି ଖରାପ ପ୍ରଭାବ ଖରାପ ପ୍ରଭାବ ନାଇଁ ଆପଣ ଯଦି ଖରାପ କଲି ମୁଁ।
ଦିହ ଖରାପ ହବ।
ଆଜ୍ଞା ତ ଜିମ୍ ଉପରେ ପ୍ରଭାବ ପଡିବ।
ନା ଆଜ୍ଞା ଜିମ୍ ସେମ ମଦ୍ୟ ଫଦ୍ୟପାନ କରିକି ଗଲେ ଆମେ ଜିମରେ ଆଲାଉ ମାନେ ପଶିବା
ଆଜ୍ଞା ଆଜ୍ଞା ପଶିବାକୁ ସେପରି କିଛି ମାନେ ରୁଲ ମାନେ ନିୟମ କରାଯାଇଛି କି ସେପରି ପଶି ପାରିବନି ଯଦି ଆପଣଙ୍କୁ ଶୁଣନ୍ତୁ ଆପ ଶୁଣନ୍ତୁ ମୁଁ ସକାଳେ ଜିମ୍ ଗଲି ଜିମ୍ ଗଲି ସକାଳେ। ଜିମ୍ କଲା ପରେ ଚାରିଟା ସମୟରେ ମୁଁ ଯଦି ମ ଦ୍ୟ ପାନ କଲି କିମ୍ବା ନ ନିଶା ଦ୍ରବ୍ୟ କିଛି ନେଲି ତାହେଲେ ମୋର ଜିମ୍ ଜିମ୍ ଉପରେ ଉପରେ କିଛି ପ୍ରଭାବ ପଡ଼ିବ?
ଆଜ୍ଞା ବଡ଼ି ଟିକେ ବଡ଼ି ବାହାରିଛନ୍ତି ଅ ଆପଣଙ୍କ ଶରୀର କିଛି ଇଏ ସ୍ୱାସ୍ଥ୍ୟ ଖରାପ ହବ ଇଏ ହବ ଜିମ୍ ମ ଆସିଲେ କି ମାଇଲା ବେଳୁ ୱାର୍କ ଆଉଟ କଲାବେଳେ ଦେହ ଖରାପ ହବ।
ଠିକ୍ ଅଛି ଆପଣ ତ ଠିକ୍ ଲାଗେ ଆ ମୁଁ କିଛି ଦିନ ପରେ ଆପଣଙ୍କୁ ସାଙ୍ଗରେ ଆ ଆଜ୍ଞା କାଲି ସକାଳେ ଆପଣଙ୍କ ସାଙ୍ଗରେ ଆପଣ ଆପଣଙ୍କ ଗାଁ କୁ ଆସନ୍ତୁ ଆ କାଲି ସକାଳେ କାଲି ସକାଳେ ଆପଣଙ୍କ ସାଙ୍ଗ ଭଲସେ କଥା ହେଇଗଲା ପରେ ଆପଣଙ୍କ ସାଙ୍ଗରେ ତାପରେ ଟିକେ ଆପଣ ନେଇ ଦେଖେଇଦେବେ ମୋତେ ସେ ଯଉ ଜିମ ଇଏ ଟା।
ଆପଣ ଆପଣ ନେଇ ବୁଝେଇ ଆପଣଙ୍କୁ ନେଇ ବୁଝେଇଦେବି କେମିତି କଣ ହଉ ଚି ଏ ଯୋଉ ୱାର୍କ କଥା ଇଏ ହଉଛି।
ଆଜ୍ଞା କଥାବାର୍ତ୍ତା ହେଇ ସାରିଲା ପରେ ଆମର କିପରି ଯିବା କଣ କରିବା ଆପଣ ସେ କରିସାରିଲେ। ଠିକ୍ ଅଛି ମୁଁ ଏବେ ଆପଣ ରୁହନ୍ତୁ ଠିକ୍ ଅଛି। ଠିକ ଅଛି ଆଜ୍ଞା ରୁହନ୍ତୁ ରୁହନ୍ତୁ ଆଜ୍ଞା ଆଜ୍ଞା ରୁହନ୍ତୁ।